ହାଲୋ।
ଉଁ।
କଣ କରୁଚ?
ବସି ଯେ ଥାଉ।
ଆଉ ମା ଆସିଲେଣି।
ନା।
କେତେବେଳେ ଆସିବେ କି ବାହାର ନାହାନ୍ତି?
କୋଉଠୁ ବାହାରିବୁ?
କୋଉଠୁ ବାହାରିବ ମାନେ?
କହୁଛ ବାହାରିବା କଥା କୋଉଠି ବାହାରିବ?
ମୁଁ କହିଲି ମା ସେଠୁ ବାହାରି ସାରିଲେଣି।
କୋଉଟୁ?
ଅଫିସରୁ।
ତା ଅଫିସରୁ କେତେବେଳ ଠୁ ବାହାରି ସାରିଲାଣି।
ଓହୋ।
ହୁଁ।
ହୁଁ ରୋଷେଇ କଣ ହବ ରାତିକି?
ବାବୁ ତରକାରୀ ଖାଇବ।
ସେଟା ତମ ଫେବରାଇଟ ମୋର ଥୋଡି। ଆଉ ଏମତି ମୋଡି ହେଇକି ଖାଇବାକୁ ବି ଅସ୍ ପ୍ରୋବ୍ଲେମ ହବ।
ନାଇଁ ଖାଇପାରିବ ଯେ।
ନାଇଁ ମତେ ଇଣ୍ଟରେଷ୍ଟ ବି ନାହିଁ ତମେ ଖାଅ। ତୁ ଯା ତ ମେସଜ କରୁଛି ମର ଆ
ମରିଯିବ ସେଟା ତ ବାଇଆ କରଦବ।
ବାଇଆ ହେଇଗଲାଣି ପୁରା, ମୁଁ ତାକୁ ପଚାରିଲି କହିଲା ହଁ ହେଇନି, ହେଲେ ମୁଁ ତମକୁ ଜଣଉଛି। ଆରେ ତାର ହେଇ ଯାଇଥାନ୍ତା ସେ ନମ୍ବର ଗୋଟେ ଭୁଲ ହଁ ତ ହେଇ ଯାଇଥାନ୍ତା ତାର ନମ୍ବର ଗୋଟେ ଭୁଲ ପାଇଁ
କିଏ କିଏ ଭୁଲ କରଥିଲା?
ତ ସେ ଯିଏ ଇନପୁଟ୍ କରିଛନ୍ତି ତାର ନାଇନ୍ ଟୁ କୁ ନାଇନ୍ ଥ୍ରୀ କରି ଦେଇଛନ୍ତି, ସେ ନାଇନ ଥ୍ରୀ ପାଇଁ ହିଁ ହେଇନି। ହେଇ ପାରଲାନି।
ତ ମୋର ବି ସେମତି ହବ ଯଦି।
ଆରେ ନାହିଁ ଆର ସବୁବେଳେ ସେମତି ଥୋଡି ହବ।
ହୁଏ, ହୁଏ।
ସେ ବେଳେ ବେଳେ ହେଇଯାଏ, ସବ
ବୁଝିଲି। ଶୋଇଛି ଶଳା ହେଇ କେତେ ଶୋଉଛୁ ବେ। ସେଇ ମୂଷାଟା ସେ ଠେକୁଆ।
ଠେକୁଆ, ମୂଷା ସବୁଯାକ ଶୋଇଛନ୍ତି। ତାଙ୍କୁ ଛାଡି ଦେଇକି ଯାଇଛ ଗରମ ରେ ସେ ବ୍ୟାଣ୍ଡ ହେଇ ଯିବଣି ତାଙ୍କର।
ସିଏ ମୁତିକି ସାଇଲେଇ, ଠେକୁଆ
ଆଉ କଣ ଗରମ ହେଲା ଭଳିଆ ହଉଚି, ବାଇଆ ହେଇ ଯିବେଣି ସେମାନେ ତା ଭିତରେ।
ଫ୍ୟାନ ଲଗା ହେଇଚି ମିଷ୍ଟର।
କଁ ହେଇଚି?
ଫ୍ୟାନ ଲଗାଉଛି ବୋଧେ।
ଫ୍ୟାନ ଲଗେଇଲେ ବି ତ ଖୋଲି ଦେଇ ଯାଉଛ ନା ତାଙ୍କୁ।
ହ।
ସେ ତ ଭିତରେ ନା ଭିତରେ ବନ୍ଦ ହେଇକି ରହୁଛନ୍ତି।
ଭଲ ହଉଚୁ।
ଓ।
ଏଇ କଲ ଅପଡେଟ ହୁଏନିନା?
ଆ?
କଲ ଅଡିଟ୍ ହୁଏକୀ?
ହଁ। ଅଡିଡ ବି ତ ହୁଏ ଆଉ କଣ? ସବୁ ଜିନିଷ ହୁଏ।
ଅଡିଟ ହେଲେ କଣ ହବ ମୁଁ ଗୋଟେ କିଛି ବୁଝିପାରୁନି।
ଅଡିଟର ବି ରହିବେ ସେମାନଙ୍କୁ ବି ପଇସା ମିଳୁଛି। ଇଏ କହୁଛି।
ଅଡିଟର ରହି କଣ ଅଡିଟ କରେ?
କଲ କ୍ୱାଲିଟୀ କୋଉଥିରେ ଇଏ କରୁଛ ଭାଷା କହୁଛ ଇଏ କହୁଛ ସେ କହୁଛ ସବୁ ଜିନିଷ।
ହଉ ସେଇ ହିସାବରେ ପଇସା ମିଳୁଛି ନା କଣ?
ହୁଁ ଆଉ କଣ? ମୁ ଭାବୁଚି ଆମେ ଗୋଟେ ଆକୁଆରିଅମ୍ ନେଇଯିବା।
ସେ କଣ କରିବେ ଏଇମାନଙ୍କୁ ସମ୍ଭାଳି ପାରୁନ ଆକୁଆରିଅମ୍ ରେ ସମ୍ବା ଏଟ୍ ସ୍ପିକର ବି ନାହିଁ। ସ୍ପିକର ରେ ବି କଥା ହେଇହବନି।
ସ୍ପିକର ନାହିଁ ଘରର ୟାତ ବ୍ଲୁଟୁଥରେ କଥା ହବ ୟା ତ ଇୟରରେ। ପାଖରେ ପରା ମାଛ ଧରିବ। ମାସ ଥେକୁଆ ଧରିକି ଏନ୍ତି ହେରା ପଶିଯିବ ଡେଇଁଙ୍କି ପଶିଯିବ ଯିବ ତା ଭିତରୁକୁ।
ହଁ ଥ୍ୟାଙ୍କୟୁ।
ଥ୍ୟାଙ୍କୟୁ କଣ ପାଇଁ?
ଆରେ ୟାର ମତେ ଆଉଥରେ କେକ୍ ଖାଇବାକୁ ଇଚ୍ଛା ହେଲାଣି।
ଆଉ ଥରେ କେକ୍ ଖାଇବାକୁ ଇଚ୍ଛା ହେଲାଣି ଏଠୁ ନେଇ ଯିବି କି ମେମରୁ?
ହଁ ମତେ ସେ ଚକଲେଟ୍ ବାଲା କେକ୍ ଦର୍
ଟଫଲ ବାଲା।
ଆରେ ୟାର ବ ସେତେବେଳେ ଇଚ୍ଛା ହେଲାନି ମୋମ ଖାଇଦେଲି ବୋଲି
ମୁଁ କଣ କରିବି ନା ମୁଁ ତ କହିଲି ହେତବେଳେ ଖାଇବ କେକ୍ ନା ନାଇଁ। ମୁ କହିଲେ ଟପ ମୋମ ଖାଇବି।
ହଁ ହଁ।
ଏବେ କହୁଛ ଆଉ ମୁଁ କଣ ହିଁ କହିପାରିବି ହେଠି?
କୋଉଠେ ସହିଦ ନଗରରେ?
ହଁ ଏଇଠି ଅଛି ସହଦନଗର ରେ। ରୂପାଲି ଛକ।
ହୁଁ ତାପରେ
କିଛି ନହିଁ ତାପରେ ତ ସିଏ କହିଲା ତା ପାଇଁ ଯିବା ଟୋପି ଫୋପି ନେଇକି ଯିବା କି କହିଲେ ଟୋପି ଫୋପି ଗଲା ବେଳକୁ ନଙ୍ଗଳା ହେଇକି ବସି ଟୋପି ଫୋପି ନେଇକି ଯାଉଚି। ଆଇଲାବେଳକୁ ସତରେ ସତ ବଇଚି ସେମିତି ମୁଁ କହିଲି ନଙ୍ଗଳା ହେଇ କେକ କାଟେ ତଟ ଟୋପି ପିନ୍ଧିକି
ଖାଇବା କଣ ଅଛି ରାତିରେ ଚିକେନ?
ଖାଇବର ଆମର କିଛି ଏଠି ଅନଲିମିଟେଡ।
କଣ ତମର ରୋଷେଇ କର ନା ବାହାରୁ?
ମୁଡ ଉପରେ ଡିପେଣ୍ଡ କରୁଚ୍ଛି।
ରୋଷେଇ କେତେବେଳେ କରିବ ଦଶଟା ବାଜିବ।
ରୋଷେଇ ହବ ଆଉ କଣ ରୋଷେଇ ହବ ଦେଖିବା ଆଉ। କଣ ରୋଷେଇ କରିବ ସେ?
ତମର ଏଇନା ମର୍ନିଙ୍ଗ୍ ସିପ୍ଟ୍ ବୋଧେ।
ହଁ କଣ ହେଲା କି?
ମୋଟା ମେଣ୍ଟା।
ମର୍ନିଙ୍ଗ ସିଫ୍ଟ ତ ମର୍ନିଙ୍ଗ ସିଫ୍ଟ ଚାଲିଛି ଆଉ କଣ ଆଉ ଯାଇକି ଅଫିସରେ ଶୋଇବ ନହେଲେ ଆଉ। ମୁଁ ମୁଁ ତ ଆଜି ଯାଇକି ଗୋଟେ ଘଣ୍ଟା ଅଫିସରେ ଶୋଇଥିଲି ସକାଳୁ।
କି ନିଦ ତମକୁ।
ନିଦ ହଉଛି କଣ ସେଠି ଯୋଉ ଫ୍ଲୋରେ ତ କେହି ବି ନାହାନ୍ତି ଆରାମସେ କେହି ବି ଆସିନଥିବେ ଯାଇକି ଶୋଇପଇଲି ।
ଏୟା କରୁଛ ନା।
କର୍ନର ସିଟ୍ ଧଇଲି କର୍ନର ସିଟ୍ ଧରିକି ପୁଣି ଶୋଇପଇଲି।
ବାଛ୍ ଗୋଟେ କଥା କୁହ ନେକ୍ସଟ୍ ପର୍ସନ ଆଉଥରେ ମତେ କଲ୍ କରିପାରିବନି ନା। କଣ କରିବ ସେ ମତେ?
କଥା ହବା ପାଇଁ।
ସେମ ପର୍ସନ କଲ କରିବ।
ହଁ।
କ ପାଇଁ?
କେନ୍ଦୁ ଗଡୁଛି।
ତମେ ସିନା ତମ ପାଖରେ ଆଇଡି ଅଛି ବୋଲି ତା ପାଖରେ ଯଦି ଆଇଡି ଥିବ। ସେ ତ କଥା ହବାପାଇ ପରିଚର୍
ଏସବୁ କିଛି କଥା ନହେଲା ବେଳେ କରିବା ଠିକ୍ ଅଛି ଏତେ କରନି। ଯାହା ବି ଡିସ୍କସନ। ହଁ ଆଉ କହ ଆରେ ରିଜେକ୍ଟ୍ ହେଇଯିବ ରିଜେକ୍ଟ ହେଇଯାଏ। କିଛି ବେନିଫିଟ୍ ହୁଏନି।
ହୁଁ ହୁଁ।
ଗୋଟେ ପାଣି ବୋତଲ ପୁରେଇକି ଥୋଇଦିଅ। କଣ ହେଇଚି ମୋର।
ତମର କେତେ ଦିନିରେ ଆକାଉଣ୍ଟଟା ଆକ୍ଟିଭେଟ୍ ହେଇଥିଲା?
ମୋର ସେଇ ମୋର ବୋଧେ ଛଅ ଛଅ ଦିନ ଲାଗିଥିଲା ଏବେ ଗୋଟେ ଦିନରେ ହେଇଯାଉଛି।
ହୁଁ ହୁଁ।
ମୋର ଚାରିଛଅ ଦିନେ। ଛଅ ଦିନି ଭଳିଆ ନେଇଥିଲା ସେତେବେଳେ ଆକ୍ଟିଭେଟ୍ ହେବା ପାଇଁ।
ସେ ନୂଆ ନୂଆ କୋଲିଥିଲା ନା।
ହଁ ସେତେବେଳେ ନୂଆ ନୂଆ ଷ୍ଟାର୍ଟିଂ ଖୋଲିଥିଲା ମୁଁ ତାପରେ ଏତେ ଟାଇମ୍ ବି ଦେଇପାରୁନଥିଲି ସେତେବେଳେ ଟାଇମ୍ ଦେଇଥିଲେ ମତେ ଦୁନିଆ ହେଇସାରନ୍ତାଣି। ସେତେବେଳେ ମୁଁ ଟାଇମ୍ ଦେଇପାରୁନଥିଲି। ଆକ୍ଟିଭେଟ୍ ହେଲା ପରେ ତ ମୁଁ ଆଉ। ତାପରେ ତ ଯେତିକି ଟାଇମ୍ ଦୋଉଛି ଚାଲିଛି ଆଉ। ଆଉ କଣ।
ମାଛମୁଣ୍ଡ।
ଖାଉନ ତୁମ ଫେବରାଇଟ୍ ମୁଁ ଜାଣିନି କି।
ମାଛବଖାଏନି ମୁଁ।
ମୁଣ୍ଡ ଖାଅପା ମାଛ କାହିଁକି ଖାଇବନି ମାଛ ଖାଇଲେ କଣ୍ଟା ଛଡେଇ ପାରିବନି ମାଛ କଣ ଖାଇବ।
ମାଛ ମୁଣ୍ଡ ବି ଖାଏନି ମୁଁ।
ମୋ ମୁଣ୍ଡଟା ଖାାଉନ କି?
ମୁଁ କାଣ୍ଡ କରିଦେଇଛି ଗୋଟା।
କଣ କାଣ୍ଡ ହେଇଛି ପୁଣି।
ମିରର କଟ ଭାଙ୍ଗ ଦେଇଛୁ ମିରର ଘର ମିରର ଭାଙ୍ଗ ଦେଇଛି।
କେମିତି।
କାଲି ସକାଳ ସାଙ୍ଗ ଦେଖିବ।
ସକାଳୁ ତମେ ନିରାଷ ହେଇ ତାକୁ କପାଇଁ ଗାଳି କରୁଥିଲ।
ଦେଖୁଥିଲି କେମିତି ଦେଖା ଯାଉଚି ଭାଙ୍ଗିଦେଲି। ଅତୁର୍ ବାର ଶୁଣ ହୁଁ।
କନଫ୍ୟୁଜ ଅଛ କି? କେମତି ଦେଖା ଯାଉଚ ବୋଲି ଉଁ।
ହଁ ପା।
ଏତେ କନଫ୍ୟୁଜନ କଣ ପାଇଁ।
ଲାଇଫରେ ବହୁତ କନଫ୍ୟୁଜନ ରହିଛି।
ଯେତିକି କନଫ୍ୟୁଜନ ରହୁଚ ରହୁଚ ତା ସାଙ୍ଗରେ ଆଉ ଟିକେ ସୁଜତା କରିଦଉଚି କନଫ୍ୟୁଜ। ତା ମୁଣ୍ଡ ଟାକୁ କହ ଫଟେ ତା ମୁଣ୍ଡ ଟାକୁ ଫଟେଇଦେବି କୋଉଦିନ। ସେ କଣ କରୁଚି କି ଫୁଣି।
ବାୟା କରିଦେଲା ମୁଁ ଆଜି ତାକୁ ଷ୍ଟ୍ରେଟ ମନା କରିଦେଲି ତାକୁ ଆଜିକି ଆଉ ସରି ଆଉ ସାର ମନା କରିଦେ ଲେ ସେମତି ଆରିଙ୍ଗ ହଉନି। ଭାବିଆକୁ ପଡୁଚି ସବୁଆଡେ ନ ଭାବିଲେ ହବନି ନା।
ଦେଖ ସବୁବେଳେ ସେ କଥା ନୁହେଁ ସବୁବେଳେ ଏମିତି ସବୁଥିରେ ଲୁହ ଠିକ ଅଛି। ବଟ ଟିକେ ବେଳେବେଳେ ସେଲେଫିସ ହବା ଦରକାର।
ମାଟ୍ରି ସେଇଟା ନୁହେଁ ମାଟ୍ର ଏଇଟା କି ସେଲଫିସ ଟି ମା ନୁହଁ ମ୳୲ଟର ଏଇଟା କି ସିଏ ସେ ଲିଗିମ ନବ ପୁଣି ମୁଁ ଫସିବି।
ଆଉ ସେ ଯୋଉ ଲିଭ୍ ନେଉଛି ତାର କିଛି ଅତାପତା ନାହିଁ। ଲିଭ ନେଲା ପରେ ସେ ଫୋନ ବି ଉଠେଇବନି।
ହୁଁ ତାପରେ ମ୍ୟାମ ନଥିବେ।
ଫୋନ ଉଠାନ୍ତା ଗୋଟେ ଅଲଗା ଜିନିଷ। ସେ ଲିଭ ନେଲା ପରେ ଫୋନ ବି ଉଠେଇବନି। ସେଟା ପ୍ରୋବ୍ଲେମ୍। ଆଉ। ଆଉ ଯୋଉ କଣ ସବୁ କଣ ଭୁଲହେଇଥିଲା।ଏକସେଲରେ ତାଙ୍କ ଯୋଗୁ।
ଓ କଣ ପରା ପଇସା ଭୁଲହେଇଥିଲା ବୋଲି ମେନସନ କରିଥିଲି। ଶୋଦିଲା ଇନ ଦ ସେନ୍ସ ମନ ରହୁନି ମନ ଟା କଉଠି ତମର।
ଭୁଲ ଭାଲ ହେଇଯିବ କାହିଁକିନା ତାଙ୍କର ମାସ ଏଣ୍ଡ ଦେଖା ହୁଏନା କେତେରେ କଣ ହେଇଛି କଣ ନାହିଁ ପତ୍ର।
ହୁଁ।
ଯେନେଟ
ଏମିତି ସବୁ ଶୋଦି ଦେଇଚନ୍ତି ଯେ ପିଲାଟାକୁ ଆଉ।
ଆଉ ଚକୋଲେଟ ଆଣିଦେଲେ ମତେ।
ଏକା ଖାଇଦେଲା ନା କଣ ଟିକେ ଟିକେ ଟିକେ ବାସନ କରିଦେ ସୋଦା ଖାଇଚି।
ଆରେ ନୂଆ ଚକୋଲେଟ ଖାଇବି ମୁଁ କୁନାଫାଏ ଡେରମଲିକର କୁନାଫାଏ ହେଇଛି।
କୁନାପାଏ ପାଞ୍ଚଶହ ସତୁରି ଟଙ୍କା।
ଦମେ ଦେଖିଛ ନା।
ସାଉଦି ଆରେବିଆ ଏଡିସନ।
ଦେଖିଛ ନା।
ହଁ ଦେଖିଚି।
ଏନୁଆ ଲଞ୍ଚ କରଚେ।
ଓ ହଁ ବ୍ଲେଙ୍କିଟା ଏଥର ଆସିଚି। ଆରେ ନାଇଁରେ। ଆଜି ଖାଇଲା ବେଳେ ଇଏ କହୁଥିଲା ସୌରଭ କହୁଥିଲା।
କଣ କହିଲା?
କହିଲା ଆମ ମାଣ୍ଡୁ କହୁଛି କୁନାଫା ଖାଇବ ମୁଁ କହିଲି କୁନାଫା। ନା ଡେରିମିକ୍ଲିରେ ଗୋଟେ ନୂଆ ଏଡିସିନ୍ ଆ ସାଉଦିଆରେ ପା ଏଡିସନ୍ ଆଇଚି। ମୁଁ କହିଲି ହଉ ଡେରି ମିଲକ କେତେ ଟଙ୍କା ମତେ ଦେଖଛି କହୁଛି ପାଞ୍ଚଶହ ସତୁରି ଟଙ୍କା କହିଲା ସେ ପାଞ୍ଚଶହ ସତୁୁରି ଟ ତା ଅପେକ୍ଷା ନବେ ଟଙ୍କା ଡେରି ମିଲକ ଖା ଦଶଟା ଦେଇ ଦଉଛି।
ଆରେୟାର ସିରିୟସ୍ଲି। ଖାଇବା ମାନେ ଭଲ ହେଇଛି ପଇସା ହେଲେ ମୁ ଆଣିବି। ସାଲେରୀ ଆଇଲେ ଖାଇବି।
ଦେଖିବା ନେଇ ଆସିବା।
କଣ ଟା?
ଦେଖିବା ନେଇଆସିବା କଣ ଅଛି ଏଥିରେ?
ନା ନା ନା ନା ତମେ ପଇସା ଖର୍ଚ୍ଚ ହେବା କଥା ନୁହଁ। ତମ ଘରେ ଦେଇଦିଅ।
ଘରେ ତ ଦଉଛି ନା ଏମତି ନୁହେଁକି ଦଉନି। ଏମିତି ନୁହେଁ କି
ଭାଇ ପାଞ୍ଚଶହ ସତୁରି ଟଙ୍କା ନୁହଁ ପାଞ୍ଚଶହ ଟଙ୍କା।
ହଁ ହେଇଥିବ ଆଉ ସେଇ
ଆଉ ଗୋଟେ ବ୍ରାଣ୍ଡ ଅଛି ଯୋଉଟା ଫାଇପ ଫଟି ନାଇନ ଦଉ ଲିମିଟେଡ ଏଡିସନ୍ ମାନେ ସିରିଏସଲି।
ହଁ ପୁରା ବହି ଭଳିଆ ହେଇଛି ବହି ଭଳିଆ ଖୋଲିବ ତା ଭିତରୁ ବାହାରି ହାରିବ ପୂରା ଆରେ ଦେଖେଇଲା ଭାଇ ସେ ପୁରା। ମତେ ଫୋନ ରେ ଦେଖଉଥିଲା କହିଲା ଏଇଟା।
ଆରେ ଭାଇ ମୋ ଦରକାର।
ତା ଭିତରୁ ଭାଙ୍ଗିଲେ ଏମିତି ଗୁଟା ଯେମିତି ନିଅନ କଲର ବାହାରିବ।
ପ୍ଲିଜ ସାର ଏମିତି କୁହନି ମତେ ଇଚ୍ଛା ହେଲାଣି।
ଏ ନିଅନ କଲରର ମାଛ ଟାକୁ ଦେଖିକି ମନେ ପଡିଲା।
ମୁଁ ଖାଇଛି କୁନାଫା ମାନେ ଯୋଉଟା ଆର ଚକୋଲେଟ ବାର ଖାଇଛି ଡେରିମିଲକ ଟା ଖାଇନି।
ହଉ।
ହଁ ମୁ ଖାଇବି।
ବାବୁ କା ବାବୁ।
କଣ?
କିଛି ନାଇଁ କଣ?
ରଖ ଫୋନ ମୋର କଣ